ହ୍ୟାଲୋ।
ଆଉ କିଛି କଣ କୁହ? ମାଉସୀଙ୍କ ଦେହ ଭଲ ଅଛି ନା?
ମାଙ୍କ ଦେହ ଭଲ ଅଛି ମାନେ କଣ କି ତାଙ୍କର ଟିକେ ଫ୍ୟାଟି ଲିଭର୍ ବାହାରିଥିଲା ତ ତାଙ୍କ ପେଟ ସେ କଣ ହଉଛି ନା ମାନେ ପେଟ ବିନ୍ଧୁଛି ପେଟକୁ ଯାଇକି ପିଠି ବି ତାଙ୍କର ବିନ୍ଧା ହ
ହଁ।
ତ ଦେଖିବା ପାଇଁକି ଆଉ ଯାଇନି ଆଉ ଭିତରେ କୋଉଦିନ ଗୋଟେ ନେଇକି ଡକ୍ଟର ଦେଖି ଆସିବୁ। ବିନ୍ଧ ହଉଚି ସେ ମେଡ଼ିସିନ୍ ଖାଉଥିଲେ।
ସେମିତି ପେଟ ବଥା ହେଲେ ଷ୍ଟୋନ ବି କେବେ ହୁଏ କାରଣ ମୋ ଭାଇଙ୍କର ବଥା ହେଇଥିଲେ ତାଙ୍କର ଷ୍ଟୋନ ହେଇଯାଇଛି।
ଯେଉଁ ସାଇଡ଼ କିଣିଥିଲା ମାନେ ଡାହାଣ ପଟ ନା ବାଁ ପଟ
ତାର ତ ସେମିତି ବାଁ ପଟ ବୋଧେ। ତାର କଣ ହେଲା ନା -ଆଗରୁ ମାନେ ଷ୍ଟୋନ ହେଇଥିଲା, ବୁଝିଲ ନା ତ ଯୋଉ ହେଇଥିଲା ସେତେବେଳେ ମେଡିସିନ ଦେଇଥିଲେ, କହିଲ କି -ଅପରେସନ କରିବାକୁ ପଡିବନି। ସେ ଆପେ ବି ମେଡିସିନ ଦ୍ଵାରା ଖସିଯିବ। କିନ୍ତୁ ତାପରେ ପୁଣି ଥରେ ସେ ମେଡିସିନ କଣ୍ଟିନ୍ୟୁ ସେମିତି ଖାଇ ନଥିଲା ବୋଧେ। ସେ ତ ଏଠି ରହୁଥାଏନି, ବାହାରେ ରହୁଥାଏ, ତ ତାପରେ ଏମିତି ବାହାରେ ରହିଲେ ଆଉ କେମିତି କଣ ନଜର ଦବୁ ବାହାରେବି ଆମେ ଟାଇମ୍ ସେମିତି ତ ମିଳୁ ନଥିବ ନା। ମେଡିସିନ ଖାଇବା ଟାଇମ ତ ଖାଇ ପାର ନଥିଲା ଏବେ ଆସିଥିଲା ଯେଉ ପୁଣି ଟେଷ୍ଟ କରାଯାଇଥିଲା, ସିଏ କଣ ହେଇଛି ନା -ଯୋଉ ଆମର ଯୋଉଠି ଥିଲା ସେଠୁ ଖସିଯାଇ କିନ୍ତୁ ଆଉଥରେ ପୁଣି ଯୋଉ ଆମର ଲିଭର ଯେମିତି ପିତକୋଷ ତ ସେଠି ହେଇଯାଇଛି କିନ୍ତୁ ସେଠ ଏଠି ଅପରେସନ କଲେ କଣ ହବ ନା ଯୋଉ ଆମେ ଯୋଉ ଆମର ଯୋଉ ହଜମ ଶକ୍ତି ଟା ସେଇଟା କମିଯିବ, ଆମେ ଯାହାବି ଖାଇବୁ ସେଇଟା ହଜମ ସହଜରେ ହବନି।
ସେଥିଲାଗି ଅପରେସନ୍ ହେଇନାହିଁ ଏବେ, ସେମିତି କହିଲେ ମେଡ଼ିସିନ ଖାଅ ରହିଲେ କିଛି ଅସୁବିଧା ନାହିଁ। ବାସ୍ ବେଶୀ ମସଲା, ଏକା ବେଶୀ ସେମିତି ଖାଇବା ତେଲ ଫେଲ ଖାଇହବନି। ହାଲକା ଯେମିତି ସିଝା ଏମିତି ଖାଇବାକୁ ପଡିବ।
ହୁଁ ବେଶୀ ମସଲା ଖାଇଲେ ଭଲ ନୁହଁ ମାନେ ତା ପାଇଁ କି ଖରାପ କରିବ।
ଖରାପ ବେଶୀ ସେମିତି। ତ ସେଥିଲାଗି ଏବେ ତ ଘର ପାଖରେ ଅଛି ଭାଇ ଆଉ।
ହୁଁ ସେଇଟା ବହୁତ ଡେଞ୍ଜରିୟସ୍ ଜିନିଷ ଗୋଟେ।
ହୁଁ
ମାନେ ମଣିଷ ଦେହ ଗୋଟେ ଏମିତି ଇଞ୍ଜିିନ ସହିତ ସମାନ। କେତେବେଳେ ଭଲ ରହୁଛି, କେତେବେଳେ ଖରାପ ହେଇଯାଉ
ଜଣା ବି ପଡୁନି।
ହୁଁ
ମାନେ କିଛି ନାହିଁ ହଠାତ୍ ଏମିତି ଥିବ, ଥିବ, କିଛି ନାହିଁ ସବୁଭଲ ଚାଲିଥିବ, ହଠାତ୍ ଥିବ ଦେହ ଖରାପ ହେଇଯାଇଥିବ।
ହଁ ସେମିତି ହଠାତ୍ ଥିବ କିଛି ବି ଜଣା ଯାଉନଥିବ, ଏମିତି, ସେମିତି ମୋ ମାମାଙ୍କର ଜଣେ ତାଙ୍କର କଣ ହେଲା, ସବୁଠି
ଏମିତି ବହୁତ ଥର ହଉଛି, ମତେ ବି ମାନେ ଅ
ଶୁଣିପାରୁଛ?
ନାଇଁ ତ ମୋ କଥା ନା ବନ୍ଦ ହେଇଯାଇଥିଲା, ଶୁଭ ଯାଉନଥିଲା।
ଏବେ ଶୁଣା ଯାଉଛି ନା
ହଁ
ହୁଁ କଣ କହୁଥିଲି ନା, ହଁ ମାମାଙ୍କର ସେମିତି ତାଙ୍କର ଦେହ ପୁରା ଠିକ ଥିଲା କିନ୍ତୁ ପୁଣି ଆରେ କ୍ୟାନସର ହେଲେ, ସେମିତି ତାଙ୍କର ଯେ -କ୍ୟାନସର ହେଇଯାଇଛି, ସେଟା ଜଣାପଇଲାକି ସେଇଟା ଲାଷ୍ଟଷ୍ଟେଜ ମୁଁ ଆଉ କେହି କଣ ସେମତି ଚେକଅପ୍ କରୁଛି କି, ଦେହରେ କଣ ହେଇଛି, କଣ ନାହିଁ, ଯେତେବେଳେ କି ଏ ରୋଗଟା ବାହାରିଲା, ସେ ତାପରେ ଜାଣିଲେ ହୁଁ
ଜଣା ବି ପଡୁନି ମାନେ ଏମିତି ହେଇଯାଉଛି ଏବେ ଜଣା ବି ପଡୁନି ଯେ କଣ କେତେବେଳେ ହେଇଯାଉଛି
ହଁ
ମୋର ଗୋଟେ ସାଙ୍ଗ ତା ତାଙ୍କର ସେମିତି କ ତାଙ୍କର ଟୋଟାଲ ଫ୍ୟାମିଲି ସରିଗଲେ ଫାଷ୍ଟ ତାଙ୍କ ପୁଅଙ୍କର ଆକ୍ସିଡେଣ୍ଟ ହେଇଗଲା। ଆକ୍ସିଡେଣ୍ଟ ରେ ଆଗରୁ ଏମିତି ହେଇଥିଲା ଡେଥ୍, ହେଇଗଲା ତାପରେ ତାଙ୍କ ବାପାଙ୍କ ମାନେ ସେ ଗୋଟିଏ ପୁଅ ଥିଲା ତାଙ୍କ ବାପମାଙ୍କର ତାପରେ ତାଙ୍କ ବାପାଙ୍କର ଦେହକୁୁ ନ ଭଲ ନଥିଲା। ତମେ ତାଙ୍କ ନର୍ଭ ସିଷ୍ଟମ ଯଉ ନୁହୁଁ ସେଇଟା ପୁରା ହେଲା ମାନେ ସେଆଉ ଚାଲୁ ନଥିଲା। ତ ସେ ଏମିତି ଥିବେ ନା ଖାଲି ଏମିତି ପିଲଲା ଥରିଲା ଭଳିଆ ହେଉ ଥିବେ। ସେଇଥିରେ ରହି ରହି ରହି ରହି ସିଏ ବି ଚାଲିଗଲେ। ତ ତାପରେ କଣ ତାଙ୍କ ମାଇଁ ମାନେ ତାଙ୍କ ସ୍ତ୍ରୀ ଯିଏ ତାଙ୍କୁ ସେ ମିତି କ୍ୟାନସର ସିଏ ଦେଖେଇବେ ଦେଖେଇବେ ବୋଲି ଆଉ ଦେଖେଇ ନଥିଲେ ତାପରେ ଯେ ଯେତେବେଳେ ଏମିତି ବହୁତ ଖରାପ ହେଲା ଦେଖେଇଲା ଆଡ଼କୁ ଲାଷ୍ଟେଜ୍ ନୁହୁଁ ଲାଷ୍ଟ ଷ୍ଟେଜ୍ର ପୂର୍ବଟା। କେମ ଫେମ ନେଉଥିଲେ କିନ୍ତୁ ଅଧିକ ଦିନ ଆଉ ରହିଲେନି ଚାଲିଗଲେ।
ସେମିତି ଯେମିତି ଜନ୍ମର କିଛି ଟାଇମ ଥାଏ କି ହଁ ହସ୍ପିଟାଲ କୁ ନେଇଚୁ ସେ ଜନ୍ମ ହବ ଆଜି ନହେଲେ କାଲି। ସେମିତିକା ମୃତ୍ୟୁର ବି ଜଣେ ଯଦି ଆସିଥାନ୍ତି କିଛି ଖବର ଯେ ନାଇଁ ସେ ମଣିିତଟି କାଲିକି ଚାଲି ଯିବ କହନ୍ତେ ତୁ ହୁଏତ ମୁଁ ଆଜି କିଛି ଭଲସେ ସମୟ ବିତେଇ ପାରିବି।
ସେଥିପାଇଁ କହିଛନ୍ତି ନା ମୃତ୍ୟୁର ସମୟ କେହି ଜାଣିନାହାନ୍ତି କେତେବେଳେ ମୃତ୍ୟୁ ଆସିବ କେତେବେଳେ ଯିବ କେହି ଜାଣିପାରିବେନି।
ସେମିତି ଏଇ ହଠାତ୍ ମାନେ ଏଇ କିଛି ଦିନ ହବ ହଁ ଯେମିତି ଦୁଇ ମାସ ଆଗରୁ କଣ ହେଲା ନା ମୋ ଆଈଙ୍କ ଦେହ ମାନେ ସେ ତାଙ୍କର ତ ବୟସ ହେଇଯାଇଥିଲା ନା ତ ସେଥିଲାଗି ସିଏ ଘରେ ସେମିତି ଥିଲେ ତାପରେ ତାଙ୍କର ଟିକେ ଥଣ୍ଡା ଜ୍ଵର ହେଇଯାଇଥିଲା ନିମୋନିଆ ହେଇଯାଇଥିଲା ବୁଝିଲ ନା ତ ତାଙ୍କୁ ହଁ ସେମିତି ହେଇଯାଇଥିଲା। ତ ତାପରେ କଣନା ଆମ ମାଉସୀ ଜଣେ ଅଛନ୍ତି ସିଏ ବି ମାମା ଘରେ ରହୁଥିଲେ କିନ୍ତୁ ତାଙ୍କର ମାନେ ସି ବାହା ହେଇନାହାନ୍ତି ବୁଝିଲ ନା ସଂସାର କରୁନାହାନ୍ତି ତ ସେ ଘର ତାଙ୍କର ବି ସେମିତି ଷା ଠିଏରୁ ଉପରକୁ ଏଜ ମ ସିଏ କଣ କରିଛନ୍ତି ନା ତାଙ୍କର ଏକେ ତ ଡାଇବେଟିସ ସବୁ ଏମିତି ସବୁ ଲାଗି ରହିଛି ତାପରେ ବି ସିଏ କଣ କରିଛନ୍ତି ଆଈକୁ ନେଇ ହସ୍ପିଟାଲ କୁ ଯାଇଛନ୍ତି। ମାମା ସେମିତି କଣ ବୁଝନ୍ତିନି ମାମା ସେମିତି କହିବାକୁ ଗଲେ ସେମତି ଭଲ ପାଆନ୍ତିନି ମାନେ ମାଉସୀଙ୍କୁ ବି ନୁହେଁ ଆଇଙ୍କୁ ବି ନୁହେଁ।
ହ
ତ ଯୋଉ ମାଉସୀଙ୍କୁ ନେଇ ମା ମାନେ ଆଈ ଯ ଆଈଙ୍କୁ ନେଇ ମାଉସୀ ଯାଇଛନ୍ତି ହସ୍ପିଟାଲ କୁ କଣ ହେଇଛି ନା ସେଠି ଯୋଉ ସେ ଖାଇବା ଆଣିବାକୁ ଯାଉଥିଲେ ହଁ ହଠାତ୍ କଣ ହେଇଛି ଯୋଉ ଜୁତାରେ ମାନେ ସ୍ଲିପ ଖାଇକି ପଛପଟେ ଯୋଉ ପଡି ଯାଇଛନ୍ତି ହଠାତ୍ କିଛି ନାଁଇଁ ମୁଁ ସକାଳେ ତାଙ୍କ ସହିତ କଥା ହେଇଛି ପୁରା ଭଲସେ କଥା ହେଇଛି ସେ ପୁଣି କହିଛନ୍ତି କି ମାକୁ ଆସିବୁ ମାନେ ଆସିବୁ ହସ୍ପିଟାଲ କୁ ନହେଲେ ମୁଁ ବି କହିଛିି ମାଉସି ତୁମ ଦେହ ଭଲ ନାଇଁ କଣ ପାଇଁ କଣପାଇଁ ଯାଇ ପଳେଇ ଆସ ଆାଇଙ୍କର ତ ଦେହ ଖରାପ ହେଲାଣି ଆଉ ଏବେ କଣ ସେ ଠିକ ହେବେ କି? ହଉ ସେମିତି ଏ ହେଇଗଲାଣି ବୟସ୍କ ଲୋକମାନେ ତ ଯେବେ ହେଲେ ଯିବେ ତ ସେମିତି ତାଙ୍କ ପୁଅ ଦେଖୁନାହାନ୍ତି ଯଦି ଆମେଏଇଠି ପାଖିରେ ଦେଖିଥାନ୍ତା ଦୂରକି ଯିବାର କଣ ଥିଲା
ହ
ତ କଣ ହେଲା ନା ସେମତି ହଠାତ୍ ଯଉ ମୁଁ କଥା ହୋଇଛି ତାପରେ ସକାଳୁ ଛଅଟାରେ ମୁଁ କଥା ହେଇଛି ଭଲସେ ଯେମିତି ବାରଟା ଏଗାରଟା ବେଳକୁ ତ ଆସିଲା ଖବର କଣ ନା ହସ୍ପିଟାଲରେ ସେମିତି ପଡିକି ତାଙ୍କର ମୁଣ୍ଡ ପଛ ପଟେ ଲାଗି ଯାଇଛି ଆଉ ସେନ୍ସ ଆସୁନାହିଁ ସେମ୍ ଲାଗିଲା ଦେଇ ତାପରେ ପୁଣି ସେମିତି ପୁରା ଯେମିତି ପୁରା ଡାକରା ପଡିଗଲାକି ଯେ ମରିଯାଇଛନ୍ତି। ବିକି ହେଲା ଆଉ ଜଣେ ମାଉସୀ ଥିଲେ ସି ସେମିତି ମାନେ ଜାଣି ପାରୁନାହାନ୍ତି ଜଣେ ଚେଞ୍ଜେ ଆସୁନାହିଁ ତା ପରେ ଦେଖାଇଲା ପରେ ଏ କଣ ହେଲା ମାଆ କ ଯାଇଥିଲେ ସେମିତି ରହିଲେ ସେମାନେ କଟକ ନେଇ ଯାଇଥିଲେ ବୋଧେ ସେଠି ଏମିତି ରହିଲେ ପନ୍ଦର ଦିନି ଖଣ୍ଡେ ରହିଲେ। ହ୍ୟାଲୋ।
ତାପରେ ଏବେ ସେ ଭଲ ଅଛନ୍ତି ନାଁ?
ନାଇଁ ପନ୍ଦର ଦିନ ଖଣ୍ଡେ ରହିଲେ କିନ୍ତୁ ମାନେ ଆଇଙ୍କ ର ଯିବାର ଥିଲା ହେଲେ କଣ ହେଲେ ନାଁ ମାଉସୀଙ୍କର ଚାଲିଗଲା ତାଙ୍କର ଯେଉଁ ଦେଖାଗଲା କି ବ୍ରେନ୍ ଷ୍ଟ୍ରୋକ୍ ହେଇଯାଇଛି ଖାଲି ଆସିଲେ ସେ ଘର ପାଖ ତାକୁ ଯେତେବେଳେ ନେଇ ଆସିଲେ ନିଶ୍ଵାସ ଚାଲିଛି ମାନେ ପୁରା ସାଉଣ୍ଡ ହଉଛି କିନ୍ତୁ କଣ ହେଉଛି ନା ଆଖି ଖୋଲୁ ନାହାନ୍ତି ଜମା। ବୃଦ୍ଧ ମାନେ ବ୍ରେନ ଷ୍ଟକ୍ ତ ଡକ୍ଟର କହିଲେ ଏମିତି ଅଲଗା ଜାଗାରେ କିଛିହୋଇଥିଲେ ଅପରେସନ ବ୍ରେନ ରେ ଷ୍ଟୋକ ହେଲେ କଣ କରିବୁ ବ୍ରେନ ଟା ପୁରା ମାଡ ଯୋଉଁ ହେଇଛି ପୁରା ତା ନଷ୍ଟ ହେଇଯାଇଛି ହେଲା।
ମାନେ ପାରାଲିସିସ୍ ଭଲି ହେଇଯା ମାନେ କିଛି କାମ କରୁନି କେବଳ ନିଶ୍ଵାସା ଯାଉଛି।
ନାଇଁ କିଛି କାମ କରୁନା ଗୋଡ ହାତ ସେମିତି ଟିକେ ଟିକେ ହାଲକା ନଡଉଥିଲେ କିନ୍ତୁ ମାନେ ବେକ- ପାଖରୁ ଉପରକୁ କାମ କରୁନି କିଛି ଖାଲି ନିଶ୍ୱାସ ଟା ହିଁ ଯାଉଛି ଆଉ ନହନି କିଛି ବି କାମ କରୁନି। ମାନେ ଦେଖିଲେ ଏମିତି ଡର ଲାଗିବ ବହୁତ
ଆଈଙ୍କର ଦେହ ପୁରା ସିରିଅସ୍ କିନ୍ତୁ ମାଉସୀ ଚାଲିଗଲେ।
ହଁ କିନ୍ତୁ ଆଈ ବି ସେମିତି ଆଈ ଆଈ କାଳେ ଚାଲିଯିବେ ବୋଲି ମାନେ ସେଦିନ କେମିତି କା କାନ୍ଦ କଟା କେହି କଲେଣି କିନ୍ତୁ କଣ ହେଲା ନାଁ ମାଉସୀ ଯୋଉଁ ଆଜିଗଲେ ତ କାଲିକି ସଖା ଆଈ ବି ଚାଲିଗଲେ। ମାନେ ଗୋଟିଏ ଘରେ ଦୁଇ ଦୁଇ ଜଣ ଚାଲିଗଲେ ହଁ।
ସେଥିପାଇଁ ମାଆଙ୍କୁ ଦେହ ସେମିତି ଠିକ୍ ଥିଲା ମାଆଙ୍କୁ ଯୋଉଁ ଏଇ ଟେନସନ ରେ କାନ୍ଦି କୁନ୍ଦାକି ପୁରା ବହୁତ ସାରା ସେ ଟେନସନ୍ ଯେଉଁ ନେଉଛନ୍ତି ତାଙ୍କର ଦେହ ଅଧିକ ଖରାପ ହେଇଯାଉଛି।
ଟେନସନ ରୁ ତ ଅଧିକ ଇଏ ହବ।
ଆଉ ମା କଣ ମା ସମସ୍ତଙ୍କ କଥା ସେମିତି ଟିକେ ବୁଝନ୍ତି କାହାର କିଛି ହେଇଗଲେ ଆଗେ ମା ତାଙ୍କୁ ହି ପଚାରନ୍ତି ସବୁ କଥା ତ ସେଥିଲାଗି ଇଏ ମାନେ ଏ ହସ୍ପିଟାଲ କୁ ନେଇ ଯାଇଥିଲି ହେଲେ ଘର ପାଖ ମୁ ଫେରି ଆଣି ପାରନିନଣିି ଭାଇଙ୍କୁ ବି ନେଇଗନି ସେମିତି ସିଏ ବି ଚାଲିଗଲେ ତ ତ ମାନେ ସମସ୍ତେ ପଳେଇଗଲେ ଆଉ କାନ୍ଦ ଲାଗିବନି ନାଁ।
ମାନେ ସେ ଦୁଃଖଟା ବହୁ ମାନେ ସେ ଦୁଃଖଟା ନାଁ କାହାକୁ କହିହଉଥିବ ନାଁ ସହି ହେଉଥିବ। ତ
ମା ଯୋଉଁ କାନ୍ଦନ୍ତି ମୁଁ ବେଳେ ବେଳେ ବୁଝାଏ ମା ଆଉ କଣ ଯିବାନି ନି କି ସମସ୍ତେ ଆମେ ବି ଯିବା ସମସ୍ତେ ଯିବା। ନା ସମସ୍ତେ ଯିବା ତୁ ସିନା କହିଦଉଛୁ ମୋର ଭଉଣୀ ମୋର ମା ମୁଁ ଜାଣିଛି କେତେ ମତେ ଲାଗୁଛି। ଝ
ହଁ ସେଇଟା ନିଜ ଉପରେ ବିତିିଲେ ସେଇଟା ଜଣା ପଡିବ।
ହୁଁ।
ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ କାହାର କିଛି କ୍ଷତି ନହଉ।
ହୁଁ।
ଆଜି ବହୁତ ଦୁଃଖ ଭରା କାହାଣୀ ଆମେ ଶୁ ଦେଲେ କଥା ବି ହେଇଗଲେ।
ସେଥିପାଇଁ କୁହନ୍ତି କି ଯୋଉଁ ସମୟରେ ଯାହା ରହିଥିବେ କଥା ଜୋଉ ସେମିତି ରାଗିକି କଥା ହବା କଥା ନୁହେଁ କାହିଁକି ନାଁ କିଏ ଜାଣେ ତା ସହିତ ଏଇଟା ହିଁ ଲାଷ୍ଟ କଥା ଆମର।
ଲାଷ୍ଟ କଥା ସେଇଟା ବି ଠିକ କଥା। ଏ କୁହନ୍ତିନି ଏବେ ଆଜି ଜୀବନ ହଁ ଆଜି ଜୀବନ କାଲିକି ନାହି। ଯେତିକି ସମୟ ଅଛି ସମସ୍ତଙ୍କ ଭଲରେ କଥା ହେଇକି ଭଲରେ ସମସ୍ତଙ୍କ ସହ କଟିଯାଉ। କଉଠି ଖରାପ ନହଉ
ଏତିିପାଇଁ।
ବହୁତ ଖୁସି ଲାଗିଲା ବି ତମ ସହ ଆଜି କଥା ହେଇକି, ଟିକେ କୁହନ୍ତିନି ମାନେ ନିଜ ଲୋକ ସହ ମନଭର କଥା ହେଲେ ଟିକେ ଭଲ ଲାଗେ ତ ଆଜି ତମ ସହ କଥା ହେଇକି ଭଲ ଲାଗିଲା ଆଉ।
ହଁ।
ସେମିତି ହେଇଚି ଟପିକ ଟପିକ ଯଦି ଖୋଜିବା ଆମେ କଥାହବା ପାଇଁ ତେବେ ସେମିତି କଣ ହବନି ର ମୁଁ ମୋର କଥା କହୁଥିବି ସରିଯାଉଥିବ ତମେ ଭାବୁଥିବ କଣ କହିବି ମୁଁ ଅ ସେମିତି କା ଯଦି କିଛି କଥାରୁ ଯଦି ଆମେ କଥା ବଢେଇବା ସେମିତି ବହୁତ ସାରା କଥା ବି ବାହାରିବ ଆଉ, କଥା ହେବାକୁ ଭଲ ବି ଲାଗିବ।
ଭଲ। ଏମିତି କଥା ହେଇକି ହିଁ ମାନେ ନିଜ ଲୋକ କଉଁଠୁ ସୃଷ୍ଟି ହୁଅନ୍ତିନି ଏମିତି କିଛି କଥା ହେଇକି ତାପରେ ଅ ହଁ। ମଣିଷ ଭିତରେ କଣ ଅଛି? ମଣିଷ ଜୀବନ ଆଜି ଅଛି କାଲି ନାହିଁ। ଏତିକି ତ ଖାଲି ଏତି ତିକ ତ ପଚାରିପାରିବ କେମିତି ଅଛ? ଭଲ ଅଛ କି ନାଇଁ କେତେବେଳେ ତ ଟିକେ କଥା ତ ହେଇପାରିବ ସେଇ ସି
ହୁଁ।
ହାଲଚାଲ ଟେ ପଚାରୁଥିବ ଭଲ ଅଛ କି ନାଇଁ?
ହଁ।
ଠିକ ଅଛି ଆଉ କେବେ ଆମେ କଥା ହେବା।
ହୁଁ।
ରଖୁଚି।
ଆଜ୍ଞା।